ହ୍ୟାଲୋ ଆଜ୍ଞା।
ହଁ କୁହନ୍ତୁ।
ତ ମୁଁ ଗୋଟେ ଟପିକ୍ ରଖିବି। ଗୋଟେ ଟପିକରେ ହିଁ ମୁଁ ଶେଷ କରିଦେବି ଆପଣଙ୍କୁ। ତ ଖାଲି ଟିକେ ଧ୍ୟାନ ଦେଇକି ଶୁଣିବାର ଅଛି। ଠିକ୍ ଅଛି ତ ମୁଁ ଏଠି କିଛି ମହାଭାରତ ଟପିକ କୁ ନେଇକି ରଖିବି ଠିକ୍ ଅଛି।
ହୁଁ ହୁଁ।
ଏଁ ମହାଭାରତରେ ଆପଣ ଆଁ ହଁ କର୍ଣ୍ଣଙ୍କ ବିଷୟରେ ମୁଁ କିଛି କହିବାକୁ ଚାହୁଁଛି ହେଲା କି।
ହୁଁ।
ତ କୁହନ୍ତି ସବୁଠାରୁ ସୃଷ୍ଟିର ସବୁଠୁ ଦାନି ଥିଲେ କର୍ଣ୍ଣ ଠିକ ଅଛି। ତ ତନୁ ଯେତେବେଳେ ମାତା ଆମର କାଠାରୁ ଜନ୍ମ ହେଇଥିଲେ ସେ ପ୍ରକୃତରେ ଆପଣ କହିପାରିବେ?
ନାଁ ମୁଁ ଜାଣିନି।
ଆ ପଞ୍ଚୁ ପାଣ୍ଡବଙ୍କ ମ ପଞ୍ଚୁ ପାଣ୍ଡବଙ୍କ ମା ଥିଲେ ଆମର କିଏ ପଞ୍ଚୁ ପାଣ୍ଡବଙ୍କ ମା କିଏ ଥିଲେ? ହଁ କୁନ୍ତି ତ କୁନ୍ତି ତାଙ୍କୁ ମ ଜନ୍ମ କରିଥିଲେ। ଠିକ୍ ଅଛି।
କର୍ଣ୍ଣ ଙ୍କୁ ହଁ।
କର୍ଣ୍ଣଙ୍କୁ ସେ ଜନ୍ମ କଲା ପରେରେ ତାଙ୍କୁ ଅଲଗା ରଖିଦେଇଥିଲେ। ହୁଁ ତ ମତେ ବେଶୀ କର୍ଣ୍ଣଙ୍କର ବେଶୀ ଭଲ ଲାଗେ କଣ ଯେତେବେଳେ ଶିକ୍ଷାଗୃତ କରିବା ପାଇଁ ଗୁରୁବଂଶ ଆଉ ପାଣ୍ଡବଂଶର ଅ ଯୁବରାଜ ମାନେ ଗଲେ ଶିଖିବା ପାଇଁ ହୁଁ ତ ସେ ଗୁରୁଙ୍କ ପାଖରୁ ସେ ଗୁରୁଙ୍କ ନାଁ ଆପଣ କହିପାରିବେ?
ନା ମୁଁ ଜାଣିନି ମହାଭାରତ ଯାହା ଦେଖିଚି କିନ୍ତୁ ଛୋ ଛୋଟବେେଳେ ଆଉ ତାପରେ ଏଇ ମହାଭାରତ ହଉ କି ଉଁ ଯୋଉ ରାମ୍ ଯା ଠାକୁରଙ୍କ ବିଷୟରେ ଯେତକ ସବୁମୋ ଶଶୁର ଦେଖନ୍ତି ସିଏ ମତେ ମଝିରେ ମଝିରେ କୋଶ୍ଚିନ୍ କରନ୍ତି ହେଲା କି।
ଆଜ୍ଞା-ଆଜ୍ଞା।
ତ ମୁଁ ଯୋଉଟା ଜାଣିଥାଏ ଯୋଉଟା ଏବେ ଏବେ ଦେଖି ଥାଏ ଏଇ ଜୟ ଜଗନ୍ନାଥ ବିଷୟରେ କହିପାରିବି ସେଇଟା ଦେଖେ କେବେ କେବେ। ଆଉ ମହାଭାରତ ତ ଆଉ ଦେଖେନି ଦେଖିଚି କିନ୍ତୁ ଯାହା ଶୁଣିଆକୁ ପାଇଚି ଯାହା ଦେଖ୍ ଖିଚି କିଛି ମନେ ନାହିଁ ଆଉ।
ତ ସେ ଗୁରୁଙ୍କ ନାଁ ଥିଲା ଦ୍ରୋଣାଚାର୍ଯ୍ୟ।
ହୁଁ ହୁଁ ହୁଁ।
ହାଲୋ
ହଁ କୁହନ୍ତୁ ଶୁଣା ଆଉଚି।
ହଁ ତ ସେ ଗୁରୁଙ୍କ ନାଁ ଥିଲା ଦ୍ରୋଣାଚାର୍ଯ୍ୟ। ଯେତେବେଳେ ଅଁ ଦ୍ରୋଣାଚାର୍ଯ୍ୟ ଗୁରୁଙ୍କ ପାଖୁରୁ ଶିକ୍ଷାଗୃତ କରିକି କୁରୁ ଆଉ କୁରୁବଂଶ ପାଣ୍ଡବଂଶ ଆସିଲେ। ଏଁ ଦ୍ରୋଣାଚାର୍ଯ୍ୟ କହିଲେ ଏ ମୋର ଅ ଶିଷ୍-ମାନେ ଗୁରୁ ଗୁରୁ ପାଉଣା କିଏ ଦବ?
ହୁଁ।
କୁରୁ ପାଣ୍ଡବ କହିଲେ ମୁଁ ଦେବି।
ହୁଁ।
କିଏ ପାଣ୍ଡବ କହିଲେ ମୁଁ ଦେବି ଠିକ୍ ଅଛି ତ ଆଙ୍କ ଭିତୁରୁ କେହି ଦେଇ ପାରିଲେନି। ଏଁ ଯେହେତୁ ଆମର କର୍ଣ୍ଣ ସିଏ ଲୁକାୟିତ ଭାବରେ ଶିକ୍ଷା ଗ୍ରହଣ କରିଥିଲେ।
ହୁଁ।
ଠିକ୍ ଅଛି। ଆପଣ ଶୁଣିୁଥିବେ ଯେତେବେଳେ ମାନେ ଲୁଚିକି ସେ ଯେତେବେଳେ ଶିକ୍ଷା ଦଉଥିଲେ ଦ୍ରୋଣା-ଦ୍ରୋଣାଚାର୍ଯ୍ୟ ଯେତେବେଳେ ଶି କ୍ଷା ଦଉଥିଲେ ହେତେଳେ ସେ ଲୁଚିିକି ଶିଖୁଥିଲେ।
ହୁଁ।
ବୁଝିଲେକି ତ ସେତେବେଳେ ସେ କଣ କଲେ ଏଁ ଲିଚ୍-ଲୁଚିକି ତାଙ୍କର ଗୋଟେ ଷ୍ଟୋରି ଆପଣ ଶୁଣୁଥିବେ ଏଁ ସବୁ ମହାରାଜା ମାନେ ଆସିଥିବେ ଗୋଟେ ଜାଗାରେ ମା ଛ ଥିବ ଠିକ୍ ଅଛି। ଏଁ ତ ମାଛର ଆଖିକୁ କିଏ ଲ ଅକ୍ଷଭେଦ କରିପାରିବ ତ ସେ ବାବଦରେ ନେଇକି ସମସ୍ତଙ୍କୁ କୁହଇଦବ ତ ସେଇଠି ଏ ଅର୍ଜୁନକୁ କହିଥିବେ ଏ ନା ସେଠି କର୍ଣ୍ଣବି ତ ଲାଗିଲା କର୍ଣ୍ଣବି କହୁଚି ମୁଁ ଯାଇକି ସେ ଲକ୍ଷ୍ୟଭେଦ ମୁଁ କରିପାରିବି। ଠିକ ଅଛି।
ହୁଁ ହୁଁ।
କ କର୍ଣ୍ଣକୁ ସ ସୁତପୁତ୍ର ଭାବରେଏ ତାକୁ କହିକି ତାକୁ ଲଜ୍ଜିତ କରିଦେଲେ ଯାହା ଫଳରେ ସିଏ କରିପାରିବେ କିନ୍ତୁ ଦେଖିବାକୁ ଗଲେ ସବୁଠୁ ଶ୍ରେଷ୍ଠ ଧନୁର୍ଧାରୀ ଭାବରେ ଯଦି ଏ ଉପାଧି କାହାକୁ ମିଳିବା କଥା ଥିଲା। ମହାଭାରତରେ ତାହେଲେ ସେଇଟା କର୍ଣ୍ଣକୁ ମିଳିବାର ଥିଲା କିନ୍ତୁ ସେ ଜିନିଷଟା ନା କର୍ଣ୍ଣକୁ ମିଳିଲା ନା ଅର୍ଜୁନକୁ ମିଳିଲା। କିନ୍ତୁ ମିଳିଲା କାହାକୁ ଅଭିମନ୍ୟୁକୁ। ହୁ ତ ଆମର ଟପିକ୍ ଥିଲା ଆମକୁ କର୍ଣ୍ଣ ବିଷୟରେ ଆମ ଟପିକ୍ ଥିଲା ସେଠି ଅଭିମନ୍ୟୁ ପାଖକୁ ପଳେଇିଲା। ଅଭିମନ୍ୟୁ ର କିଛି ତାର ସେଇଟି ପଦେ କଥା ମୁଁ ରଖିବି ଅଭିମନ୍ୟୁକୁ ନେଇକି ତ ଅଭିମନ୍ୟୁ ଯେତେବେଳେ ଚକ୍ର ବିହୁ ମଝିରେ ଫସିଥିଲା। ସେଠି ତାକୁ ସମସ୍ତେ ଏଙ୍କର ପଞ୍ଚୁମାଣ୍ଡବଙ୍କର ଯେଉଁଟାକି ତା ପିତାମାନେ ପାଞ୍ଚ ଜଣ ଯୁଧିଷ୍ଠିରଥ, ଅର୍ଜୁନ, ଭୀମ ହଁ ଆଉ ଦିଇ ଜଣ ଙ୍କ ନା ମୁଁ ଭୁଲି ଯାଉଛି। ପ୍ରଥମ ହଉଛି ଯୁଧିଷ୍ଠିର ଗିମ, ଅର୍ଜୁନ ସହଦେବ ନକୁଳ ନକୁଳ ସହଦେବ। ଏଙ୍କ ଭିତରୁ ପାଞ୍ଚ ଜଣ ଭିତରୁ ମୁଁ ତାଙ୍କୁ ଗୋଟେ କୋଉ ପୁରୁଷ ନ ନାହିଁ ମହାପୁରୁଷ ତାଙ୍କ ନାଁ ମୋର ମନେ ପଡ଼ୁନି ତାକୁ ସେଦିନ ବରଦାନ ଥିଲା ଯେ ସିଏ ମରିବନି। ସେ ସମସ୍ତଙ୍କୁ ଅଟକେଇକି ରଖିଲା ରଖିଲା ପରେ ଅର୍ଜୁନକୁ ଏମିତି ଫା ସରେ ଫସେଇଲେ ଯାହାଫଳରେ ସେ ସେ ଚକ୍ରକ୍ରବଭୃତରେ ପଶିଗଲା ନହନେ ସେ ତା ଭିତରେ ପଶିବା ତ ଜାଣିଛି କିନ୍ତୁ ବାହାରିବା ଶିଖିନି କାହିଁକି ନା ଯେତେ ବେଳେ ତା ମାତା ମାତାଙ୍କ ଯେତେବେଳେ କଥା କଥା ଅନୁସାରେ କହୁଥିଲେ ସେତେବେଳେ ସେ ତା ମାତାଙ୍କ ଗର୍ବରେ ଥିଲେ। ତ ସିଏ ଏତିକି ଶୁଣିଥିଲା ଯେ କେମିତି ଭିତରକୁ ପସନ୍ତି ଶୁଣିଥିଲା କିନ୍ତୁ ପଦାକୁ କେମିତି ଆସନ୍ତି ସେ ଜାଣିନଥିଲା। ତ ଯେମିତି ସେ ଭିତରେ ପଶିଥିଲା। ତ ଠିକ ସେମିତି କଣ ହେଇ ଥିଲା ନା ତାକୁ ସମସ୍ତେ ଉ ଉ କୁରୁ ପାଣ୍ଡବର ଦୁର୍ଯ୍ୟୋଧନ ହୋଇଇଗଲା ଦୁଃଶାସନ ହୋଇଇଗଲା ସେପଟରେ ଗୁରୁ ଗୁରୁ ଦ୍ରୋଣାଚାର୍ଯ୍ୟ ଥିଲେ ମାମୁଁସକୁନି ଶୁଣିଥିଲେ ଥିଲେ ଶକୁନି କି ଜାଣିଛନ୍ତି ଆପଣ?
ଶୁଣିଛି ଏଇ ସବୁ ନାଁ ଶୁଣିଛି।
ହଁ କଥା କ ଥିତ ଅନୁସାରେ କୁହନ୍ତିନି
ଶୁନ ନା ଏ ଶଶୁର ସବୁବେଳେ କୋଶ୍ଚିନ୍ କରନ୍ତି ଏଇ ଠାକୁରଙ୍କ ବିଷୟରେ। ହୁଁ କରିବେ ଯଦି ନ କହିପାରିବି ବହୁତ କଥା କୁହନ୍ତି।
ହୁଁ ତ ଏମିତି ଶକୁନି କୁହନ୍ତିନି ଆରେ ଦେଖିଲୁ ଏଠି ଶକୁନି ଭଳିଆ ତାର ବୁଦ୍ଧି। ମାନେ ଉ
ଏଇ କଥାରେ କୁହନ୍ତି ହା ତୁ କର୍ଣ୍ଣ ଦାନି ଆଉ ବେଶୀ ଦେଲା ବାଲା ଟା ଆଉ ଏଇ ଟାଇପ ର ଯେମିତି ସମସ୍ତଙ୍କୁ ଉଦାହରଣ ଦେଇକି କୁହନ୍ତି ସେମାନଙ୍କୁ।
ତ କଳି ଲଗା ବୁଦ୍ଧି ଯୋଉଟା କୁହନି ତାଙ୍କୁ ଶକୁୁନି ତ ସେଠି ମହାପୁରୁଷ ମାନେ ପାଞ୍ଚ ଜଣଙ୍କ ସହିତ ଏକା ସାଙ୍ଗରେ ମିଶିକି ଅର୍ଜୁନକୁ ମାରିଥିଲେ। ତ ସେଠି- ଅର୍ଜୁନ କହିଥିଲା ଦୁନା ସରି ଆମର ସେ ପଟେ କୁ କୁରୁବଂଶର ଯିଏ ଯୁବରାଜ। ଦୁର୍ଯ୍ୟୋଧନ ଦୁର୍ଯ୍ୟୋଧନ କହିିଥିଲା ହେ ପୁତ୍ର ଉମ ତୁମେ ସରସନ୍ଧାନ କର ସର ମାରିବା ପାଇଁ ତାଙ୍କୁ କହି ତ ସିଏ କହିଥିଲା କି ପ୍ରଥମେ ଗୋଟେ ସର ମାରଥିଲା ଉପରକୁ ଓ ଯୋଉଟା କି ହାତ ଚିହ୍ନ ସେ ଜୁଆର ଚିହ୍ନ ନମସ୍କାର ଚିହ୍ନ। ସେଇଟା ମାରିଥିଲା। ଦ୍ରୋଣାଚାର୍ଯ୍ୟକୁ ନିଜର ପ୍ରଣାମ କରିବା ପାଇଁ ମାଗିଥିଲା। ଦ୍ରୋଣାଚାର୍ଯ୍ୟ ତାକୁ ଆଶୀର୍ବାଦ ଦେଇଥିଲେ ହୁଁ। ଆଉ ଯୋଉଟା ଆମ ସରଶଯ୍ୟା କିଏ ନେଇଥିଲେ ଜାଣିଚନ୍ତି? ମହାଭାରତରେ ସରଶଯ୍ୟା କିଏ ନେଇଥିଲେ ଜାଣିଚନ୍ତି ତାଙ୍କ ନାଁ କହିପାରିବେ?
ନା ନା।
ସର ଶଯ୍ୟା ନେଇଥିଲେ ଆମର ଯେଉଟାକି ତାଙ୍କୁ